ହାଲୋ।
ଏବେ ଶବ ଶୁଭିଲା।
ହଁ ହଁ ଏବେ ଶୁବିଲା।
ହ ନାଇଁ ସେତେବେଳେ ମୋର କାନ ବାଜିକି ଇଣ୍ଟରନେଟ ର କନେକ୍ସନ ଟା କଟିଗଲା ତ। ସେଥିଲାଗି କଲଟା ଏଣ୍ଡ ହେଇଗଲା।
ହାପି ରାଜ।
ହଁ ହାପି ରଜ।
ହ
କଣ କେମିତି ର
ର ରଜର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ।
ହଁ ତୁମକୁ ବି।
ନାଇଁ ନାଇଁ, ଏବେ ଚାଲିଛି କିଛି ନାହିଁ। ଖରା ହଉଛି ଜୋରେ ଆଉ। ମୁଁ କୁଆଡ଼େ ଯାଇନି, ଘରେ ହିଁ ଅ
ଆଉ ନୂଆ ଡ୍ରେସ ପିନ୍ଧିଲଣି ନା ନାଇଁ?
ହଁ। ତମେ?
ହୁଁ, ମୁଁ ବି ନୂଆ ପିନ୍ଧିଲି। ସକାଳୁ ପିଠା ପ୍ରସ୍ତୁତ କଲି, ତରକାରୀ। ଆଉ ଆଜି ତ ଆମିଷ
ହୁଁ।
ହେବାର, ଆମିଷ ବି ଆସିଲା ହେଲା, ଭାତ ବି ରୋଷେଇ ହେଲା ସବୁ କାମ ସାରିକି ଏବେ ହଁ, ସବୁ ସରିଗଲାଣି। ଆଉ ମୁଁ ତ ଖାଉନି ଆମିଷ ମୋ ପାଇଁ ଉଁ ହୁଁ, ମୁଁ ସାଧାରେ ଡାଲମା କରି ଭଜା କରି ମୋର, କରି ସାରିକି ଏବେ ଏଇ ପିନ୍ଧା ପିନ୍ଧି କରି କି ଝିଅକୁ ଶୁଆଇଦେଲି, ଏଇଠି ଫାଙ୍କା ହେଲା ଆଉ।
ଓହୋ। ମୁଁ ବି ଖାଇନି, ହୁଁ।
ଖାଇନାହାଁନ୍ତି?
ମୁଁ ବି ଖାଏନି ମାନେ ଆମିଷ। ଆମିଷ ଆମିଷ, ହଁ ମୁଁ ପି ପିଠା ଖାଏ। ପୋଡ ପିଠା ଖାଇଛି ଆଉ ଗୋଟେ ପ୍ରେସରରେ ପିଠା ଖାଇ ଇଟିଲି ବି ଖାଇଛି ଆଉ ମଟର ଆଳୁ ତରକାରୀ ଖାଇଛି, ମିଠା ଖାଇଛି
ହଁ। ଆ ରଜମାନେ ତ ଏଇ ସବୁ ଜିନିଷ ଆଉ।
ଏ ରଜ ମାନେ ଖାଲି ପିଠା, ମିଠା।
ହଁ, ପାନ ଖାଇଲେଣିି ନା?
ନା ପାନଟେ ଖାଇନି, ଖାଇବା ଆଉ।
ଅ ହଁ। ମୁଁ ତିନିଟା ପାନ ଖାଇ ଖାଇସାରିଲିଣି।
ହଁ ଭଲ କରିଚ। ଭେରି ଗୁଡ।
ହୁଁ, ଆମର ସବୁ ପାନ ମସ ନେଇ ଆସିଛନ୍ତି ଆମ ଶାଶୂମାନେ ଭାଙ୍ଗିକି ଦଉଚନ୍ତି, ମୁଁ ଖାଉଚି ଆଉ।
ହଁ, ଘରେ ଆଭେଲେବୁଲ୍ ଅ ମାନେ ଅଛି ଆଉ ଖାଲି ଭାଙ୍ଗିକି ଖାଇବା କଥା।
ହଁ।
ଉଁ ହୁଁ। ହୁଁ ହୁଁ, ଆଉ କଣ?
ଆଉ ଆଜି ପାଗ କଣ କେମତି ହେଇଛି? ହଁ ହଁ ସବୁ ଭଲ।
ହଁ ଆଜି, ମାନେ ରଜର ଗୋଟେ ଯୋଉ ପାଗ ନ ଥାଏ, ସେମିତି ପାଗ ନାହିଁ ଆଜି। ନାହିଁକି, ଏତେ ଖରା ନାହିଁ ବି ଏତେ ଇଏ ନାଇଁ କିନ୍ତୁ
ବର୍ଷା ହଁ ଗୁଳୁଗୁଳି ହଉନି କିନ୍ତୁ ଏତେ ଆଜି ଟିକେ ଖରା ନାହିଁ ଆଉ।
ହଁ, ନାହିଁ ତଥାପି ଆଡେ ଆମ ଆଡେ ବି ଅଛି। ଟିକେ ଅଧିକ ଦୂର ବାଟ ଗଲେ ଖରା କାଟିବ, ମାନେ ଯଦି ବାଇକରେ ଯାଉଛ ତ କାଟିବ।
ହଁ।
ହଁ ହଁ।
ଆଉ ଆଉ କି ଡ୍ରେସ୍ କରିଥିଲ?
ହଁ, ମୁଁ କରିଥିଲି ବି ଏଇ କୁର୍ତ୍ତି। କୁର୍ତି ପ୍ୟାଣ୍ଟ୍ ଆଉ। ଆଉ ଅଳତା ଲଗେଇ
ଅଳତା ଲଗେଇଚ?
ଆଉ ତମେ ଝିଅମାନଙ୍କ, ତମେ ଝିଅମାନଙ୍କ ବିଷୟରେ କଣ କହିପାରିବ, ମାନେ ଝିଅଟା କେମିତି ହବା ଦରକାର? ମାନେ କଣ ଗୋଟେ ଝିଅଟେ ଝିଅ ହେବା, ଏବାଉଟରେ ମାନେ ଝିଅ ବିଷୟରେ ମାନେ କଣ କହିବ?
ହଁ, ବିଷୟରେ କଣ କହିବି? ଝିଅ ତ ନଥିଲେ ଘର ଅଧୁ ରା। ଯେତେ ବି ମାନେ ଘରେ ଲୋକ ଥାନ୍ତୁ ନା ଯଦି ଗୋଟେ ଝିଅଟେ ନଥିବ ଘରେ ଘର ମାନେ ଓଷା ବାର ହଉଚି। ଅନ୍ୟ ଦିନ ମାନଙ୍କରେ ହଉ ଘର ଫାଙ୍କା ଫାଙ୍କା ଲାଗିବ। ଯଦି ଝିଅଟେ ଘରେ ଥିବ ତାହେଲେ ଘର ପୁରା ସମ୍ ମ୍ପୂର୍ଣ୍ଣ ଝିଅ ହେଉଚି ଘରର ଲକ୍ଷ୍ମୀ ହଁ। ଯେମିତିକି ଚିନ୍ତା କରନ୍ତୁ ଧର ଏବେ ଯୋଉ ଆମର ରଜ ପର୍ବ ଚାଲିଚି ଯାହା ଘରେ ଝି଼ ଝିଅ ନଥିବ ତାକୁ ତାକୁ କିଛି ଲାଗିବନି ମୋର ଯେହେତୁ ଗୋଟେ ଛୋଟ ଝିଅ
ନାଁ।
ଝିଅଟେ ଅଛି। ମାନେ ରଜ୍ ରଜ ପାଇଁ ଝିଅ ମାନଙ୍କର ବେଶୀ ମାନେ ସାଜସଜା ଜିନିଷ ପୁଅ ମାନେ ତ ତାଙ୍କର ପ୍ୟାଣ୍ଟ୍ ସାର୍ଟ ହେଲେ ହେଇଗଲା। ଝିଅ ମାନଙ୍କର ଅଳତା କିଣ ନେଲପୋଲିସ କିଣ ମେହେନ୍ଦୀ କି କିଣ ଚୁଡି କିଣ ତାଙ୍କର ମେକପ୍ ବୁ ଜିନିଷ କିଣ। କ୍ଲିପ କିଣ। ଡ୍ରେସ୍ କିଣ ତାଙ୍କର ତ ବହୁତ ପ୍ରକାରର ମାନେ ଡିଜାଇନ ଡ୍ରେସ୍। ଆଉ ତ ଝିଅ
ପୁଅ ମାନଙ୍କର
ନଥିଲେ ପୁଅ ପିଲା ମାନଙ୍କର ତ ପ୍ୟାଣ୍ଟ ସାର୍ଟ ହେଲେ ହେଲା ଆଉ।
ଖାଲି ସେଇ ପ୍ୟାଣ୍ଟ୍ ସାର୍ଟ।
ହଁ।
ମୁଁ କହିବି ମାନେ ମୋ ହିସାବରେ ହେଲା ମାନେ ଝିଅଟା ଗୋଟେ ଥିଲେ ଗୋଟେ ଖୁସି ମାନେ ଗୋଟେ ଅଲଗା ପ୍ରକାର ଇଏ ଲାଗେ ଗୋଟେ ଯାଉ ପ୍ରଥମ କରି ବି ଯାହା ଘରକୁ ଗୋଟେ ଝିଅଟେ ଆସି ଥାଏ ଯେମିତି ଲାଗେ କି ମାନେ ଘରକୁ ଲକ୍ଷ୍ମୀ ଆସିଚି, ମାନେ ବାପାଙ୍କର ମାନେ ମାନେ ଇଏ ନେଇକି ଆସିଚି। ଗୋଟେ ମାନେ ସୌଭାଗ୍ୟ ଆଉ ସମ୍ ତ୍ତି ବୃଦ୍ଧି ହଁ ଉନ୍ନତି ନେଇକି ଆସିଲା। ଗୋଟେ ଫାଷ୍ଟ ମାନେ ଏମିତି ଯାହା ଘରେ ଝିଅ ନଥିବେ ମାନେ ତା ଘରେ କହିବାକୁ ଗଲେ ସବୁ ଥାଇକି କିଛି କିଛି ନାଇଁ ହେଲା ମାନେ ହଁ ଆଉ ଗୋଟେ ଭାଇ ହ ଝିଅଟେ ମାନେ ସମସ୍ତଙ୍କର ମାନେ ଇଏ ସୌଭାଗ୍ୟ ବଢାଏ। ଭାଇ ପାଇଁ ମାନେ ତାରବି ସେଥିପାଇଁ ତ ଖୁଦୁରୁକୁଣୀ ଓଷା କରାଯାଏ ଭାଇ କେମିତି ଉନ୍ନତି କରିବ ସେଥିପାଇଁ ବି ହୁଏ ବାପାଙ୍କ ପାଇଁ ବି ସିଏ ପୁରା ମାନେ ବହୁତ ବଡ ମାନେ ଇଏ କରେ। ମାନେ ସମସ୍ତଙ୍କ ପ୍ରତି ତାର ଅବଦାନ ଥାଏ। ଫାଷ୍ଟ ଆଗେ ଗୋଟେ ଛୋଟ ଝିଅ ହେଇକି ମାନେ ଜନ୍ମ ହୁଏ। ତାପରେ ମାନେ ଖୁସି ହସିକି ବଡ ହୁଏ। ଧୀରେ ଧୀରେ ବଡ ହେଇସାରିକି ଜଣଙ୍କର ଭାଇ ହେଲା ମାନେ ତାର ବହୁତ ଷ୍ଟେଜ ମାନେ ସ୍ତର ଅଛି। ଫାଷ୍ଟ ଆଗ ଗୋଟେ ଝିଅଟେ ହବ। ଜଣଙ୍କର ଝିଅ ନାଁରେ ପରିଚିତ ହବ ତାପରେ ଭାଇ କାହାର ଭାଇ କି ଭଉଣୀ ଏମିତି ହେଲା ତାପରେ ସିଏ ପାଠ ପଢି ଧୀରେ ଧୀରେ ବଢିଲା। ତାପରେ ଜଣଙ୍କର କଣ ହବ ମାନେ ସ୍ତ୍ରୀ ହବ। ସ୍ତ୍ରୀ ହେଇକି ତାର ବି ସୌଭାଗ୍ୟ ବଢାଏ ତାପରେ ମା ତୃତ୍ୟ ଲାଭ କରେ। ମାନେ ସେଥିରେ ବିଶେଷ ମାନେ ଇଏ ବି ହୁଏ ପୂର୍ଣ୍ଣତା ପ୍ରାପ୍ତି। ଯିବେ। ତାପରେ ଜଣଙ୍କର ବୋହୂ ବି ବୋହୂ ବି ହବ ବୋହୂ ନାଁରେ କରି କେ ତାର
ହଁ।
ସବୁ ସେଥିରେ ଗୋଟେ ଗୋଟେ ମାନେ ରହୁଚି।
ନ ହବ ଯଦି ନ ହବ ହବ ତାର ବହୁତ ସର
ହଁ ମାନ ହଁ ସବୁ ସହିବ।
ମୋ ଘର ମାନେ ପିଲାପିଲା ହବାର ଥିଲା ମୋ ସହିତ ଆମକୁ ବନ୍ଧୁବାନ୍ଧବ ଆଉ ଦି ଜଣଙ୍କର ମଧ୍ୟ ଭାବର ସମ୍ପର୍କରେ ନ ହେବେ ଆଉ ଜଣେ ହୁଁ ବଡଜାଆ ହେବେ ଆମେ ତିନି ଜିନ ମାନେ ଆଗ ପଛ ହେକି ତିନି ଜଣଙ୍କର ପିଲାପିଲି ହବାରେ ଥିଲା। ଆଉ ପ୍ରଥମେ ମୋ ବଡ ଯାଙ୍କର ହ ହେଲା ପାଖର ପୁଅ ହେଲା ତାପରେ ମୋ
ହଁ।
ହେଲା। ମୋର ଝିଅ ହେଲା। ତାପରେ ମୋ ଯି ନଣ
ହୁଁ
ଆମ ଯ ସେତେ ମାନେ ଆମ ମାନଙ୍କଠୁ କି ଦିନ ଆଉ ସେମାନେ ତାଙ୍କର ବି ପୁଅ ହେଲା।
ମାନେ ସମସ୍ତଙ୍କର ମାନେ ମନ କଣ ଠିକ କି ମାଇଣ୍ଡ ତ ଅଲଗା ନା। ମାଇନ ସେ
ହଁ ଯେହେତୁ ମୁଁ ଟିକେ ମାନେ ଆମର ଯେତିକ ବନ୍ଧୁବାନ୍ଧବ ଅଛନ୍ତି। ମୁଁ ସମସ୍ତଙ୍କ ଠାରୁ ଟିକେ ମୋର ଶିକ୍ଷାଗତ ଯୋଗତା ଅଧିକ ତ ସମସ୍ତେ ମତେ ଟିକେ ମାନେ ମାନଙ୍କ ସହିତ ସେ ଭାବନ୍ତି ମୁଁ ସମସ୍ତଙ୍କ ଠାରୁ ଭିନ୍ନ। ସେମାନେ ଭାବନ୍ତି କିନ୍ତୁ ମୁଁ ବି ଭାବିନି ଯେ
ଯାହା ବି ହେଲେ ଗୋଟେ କଥାରେ ନାଇଁ ମାନେ ଗୋଟେ ଗୋଟେ ଯଦି ନାରୀ ଯଦି ଶିକ୍ଷିତ ହୁଏ। ଗୋଟେ ମା ଥିଲେ ପାଠ ହଇ ଦେଶ ଯିବା ଆଗେଇ।
ହଁ ତ ସେମାନେ କଣ ଭାବେ ନା ହଁ ଆର ତ ଝିଅ ହେଇଛି। ଆଉ ଆମର ପୁଅ ହେଇଛି ଇ ମାନେ ସେମାନେ ଚିନ୍ତାଲେ ମନରେ ଆଉ କିନ୍ତୁ ମୋ ଝିଅ ହେଇସାର ପରେ ଆମେ ମାନେ ଆ ପପା ହୁନ୍ତୁ କି ମୁଁ କି ମୁଁ ପରିବାର ଲୋକେ ଜେ ନିଜେ ଅନୁଭବ କଲେ।
ହୁଁ।
ସେ ଝିଅ ହି ମାନେ ଘରର ଲକ୍ଷ୍ମୀ।
ଆବଶ୍ୟକତା କେତେ
ହଁ ଝିଅ ହିଁ ଆମକୁ ସେମାନେ ତାଙ୍କର ପୁଅ ହେଇଛି ସେମାନେ ମାନେ ଧୀରେ ଧୀରେ ତଳକୁ ଯାଉ।
ଘରେ
କିନ୍ତୁ ମୋର ଯେତେବେଳେ ଝିଅ ହେଲା ପରଠାରୁ ମୋର ପରିସ୍ଥିତି ବହୁତ ମାନେ ମେ ଆଗ ଆଗ ଯେଥିଲୁ ମାନେ ଏବେ ତାର ଟିକେ ଅଧିକ ଆମେ ଉ ରୋଜଗାର କ୍ଷମ
ଭଲରେ ଅଛ।
ହେଇପାରୁଛୁ କି ମାନେ ଆଗେ ଘରେ ଏତେ ପରି ପାରିନି ମାନେ ଯେତିକି ଥିଲା ମର ବହୁତ ଥିଲା କିନ୍ତୁ ତାଠାରୁ ଏବେ ଅଧିକ ଉନ୍ନତି କରିଛି ଆଉ ହଁ। କି ତା ବାପା ବି ବହୁତ ଭଲ ପାଆନ୍ତି ଯାହା ହଉ ମୋ ଝିଅ ହେଇଚି ମୁଁ ଅ ମୁଁ ତା ପାଇଁ ଯାହାବି ମୁଁ କରିପାରୁଛି ମୁଁ କେବଳ ମୋ ଝିଅ ପାଇଁ କରିପାରୁଛି।
ମାନେ ସେ ଜୀବନରେ ଯାହା ବି କରିପାରୁଛନ୍ତି ମାନେ ଏବେ ଯାହା କରୁଛନ୍ତି ତାଙ୍କ ଝିଅଙ୍କ
କହିଲି କି ଏତେ କଷ୍ଟକରୀ ଗୋଟେ ସେ ପିଲାଟି ଜନ୍ମ ଦେଲି ମୋର ପୁଅଟେ ହେଲାନି ମୁଁ ମାନେ ଜନ୍ମ ପିଲା ରହିଲାଠାରୁ ମୋର ଆସି ଝିଅକୁ ଅଢ଼େଇ ବର୍ଷ ହେଲା କେବେ ବି ମନେ ଚିନ୍ତା କରିନି ମୋର କାଇଁ ପୁଅ ହେଲାନି କି ଝି ଝୀଅ ହେଲା କି ଆଉ ଗୋଟେ ଭଗବାନଙ୍କର କି ଝିଅ ଟେ ହେଇଛି ମତେ ପୁଅ ଟେ ଦିଅନ୍ତୁ ମୁଁ କି କେବେ ସେ କଥା ଭାବିନି କି ମତେ ପୁଅ
ହଁ ମୁଁ ବି ଗୋଟେ ବୁଝିପାରେନି ଗୋ ଗୋଟେ ନାରୀ ଗୋଟେ ନାରୀ ହେଇକି କେମିତି ମାନେ ସବୁବେଳେ ଚିନ୍ତା କରନ୍ତି ନାଇଁ ନାଇଁ ମୁଁ ଗୋଟେ ପୁଅ ଟେ ହେଇଯାଆନ୍ତି କି ଏମିତି କଣ ପାଇଁ।
ନାଇଁ ନାରୀର ଅବଦାନ ତ ବହୁତ୍। ତାପରେ ଆମେ ନାରୀ ହେଇ
ସେ ନିଜେ ବି ନାରୀ ନା ହଁ କିନ୍ତୁ ସିଏ ଚାହାନ୍ତି ସବୁବେଳେ ମାନେ ସମସ୍ତଙ୍କୁ ନା ସମସ୍ତଙ୍କୁ ମାନେ ଭଲ ବୋହୁ ଦରକାର କିନ୍ତୁ କାହାକୁ ଝିଅ ଦରକାର ନାଇ। ପ୍ରାୟ ଲୋକଙ୍କୁ ମେଣ୍ଟାଲିଟି ରେ ଏମିତି ରହି ମାନେ ଅଧା ଲୋକଙ୍କ ମେଣ୍ଟାଲିରେ ଏଇଆ ଅଛି ମାନେ ମନ ରେ ମାଇଣ୍ଡ ସେଟ୍ ହଁ କି ଆମକୁ ଭଲ ବୋହୁ ଦରକାର କିନ୍ତୁ ଝିଅ କାହାକୁ ଦରକାର ନାଇଁ।
ହୁ ହଁ।
ରହି ଆସିଛି କିନ୍ତୁ ଏଗୁଡା ଭଲ ନୁହେଁ ଏ ସବୁ ଠିକ ନୁହଁ ଝିଅ ପୁଅ ସବୁ ଉଭୟେ ମାନେ ସମାନ। ଆଜିକାଲି ତ ଚନ୍ଦ୍ରଯାନ ହଁ ଆକାଶକୁୁ ଗଲେଣି ସମସ୍ତେ କଳ୍ପ ନା ଚାୱଲା ପୁଣି ଇଏ ସରୋଜିନୀ ନାଇଡୁ ହେଲା ଏଇ ହେଲା। ସମସ୍ତେ ଯେତିକି ସବୁ ରହିଚନ୍ତି ମଦର ଟେରେସା ହେଲା ସେମାନେ ତ ପୁଣି ଜଣେ ଝିଅ ନା ନାଇଁ। ହଁ ଏବେ ଯୋଉ ସୁନି ସୁନିତା ୱିଲିୟମ ଉଁ ଯାଇଥିଲେ ଯୋଉ କେତେ ଦିନ ରହିକି ଆସିଲେ ସ୍ପେସ୍ ରେ।
ଆ ଯାଉ କିନ୍ତୁ ମାନେ ଆଉ ମାନେ କିଛି ଦିନ ତଳେ ମାନେ ସବୁ ଗର୍ଭାବସ୍ଥା ରୁ ସବୁ ହୁଁ ଶିଶୁ କନ୍ୟାକୁ ସବୁ ମାନେ ମାରି ଦଉଥିଲେ ଏବେ କିନ୍ତୁ ସରକାରଙ୍କ ନିୟମ ଭ୍ରୁଣ ତା ପରେ ଏବେ ଯାହା ହୋଉ ମାନେ ସେ ସବୁ ତ କମିଚି ତଥାପି କିଛି କିଛି ଜାଗାରେ ଚାଲିଚି।
ସେ ଯୋଉମାନଙ୍କର ଶିକ୍ଷାଗତ ଯୋଗ୍ୟତା ନାଇ ସେଇମାନଙ୍କ ପାଖରେ ଚାଲେ। ନହେଲେ ପ୍ରାୟ ଏବେ ସମସ
ଏଇ ମାନେ ଆମ ପଡୋଶୀଙ୍କର ଉଁ ତାଙ୍କର ଝିଅର ଦିଟା ଝିଅ ହେଇଥିଲା ଉଁ ଦିଟା ଝିଅ ହେଇଥିଲା ତାଙ୍କର ସେ ପୁଣି ଚାହିଁଲେ କି ମୋର ଗୋଟେ ମାନେ ପୁଅ ହଉ ସେ କୋଉଠି ପଇସା ଦେଇକି ହଉ କିମ୍ବା କଣ କେମିତି ସେ କୋଉଠି ପରୀକ୍ଷା କଲେ ତାଙ୍କର ମାନେ ପୁଣି ଗୋ ଟେ ଶିଶୁ କନ୍ୟା ରହିଚି ହଁ ସେ ଥରେ ବି ରହିଥିଲା ସିଏ ମାନେ ତାକୁ ନଷ୍ଟ କରି ଦେଇଥିଲେ। ପୁଣି ଯେତେବେଳେ ଦେଖିଲେ ଜେ ରହିଲା ପୁଣି ସେ ସିଏ ବି ଚାଁହୁଥିଲେ କି ନଷ୍ଟ କରିଦେବି କିନ୍ତୁ ସମୟ ବହୁତ ମାନେ ଅଧିକ ହେଇଯାଇଥିଲା ଆଉ ସେ ଯାଆ ପରେ ସେ କରି ପଲେନି
କରିପାରିଲେନି କିନ୍ତୁ ତାଙ୍କ ମନରେ ତ ଗୋଟେ ଇଏ ରହିଲା ନା। ମାନେ ରିଗ୍ରେଟ ଟାଇପ୍ ର। କାହିଁକି ହେଲା କିନ୍ତୁ ଏଇ ସବୁ ଭଲ ନୁହେଁ ହଁ। ଏହିଇନା ଯଦି ପୁଅଟି ଥାନ୍ତେ ତାକୁ କଣ ମାରି ଦେଇଥାନ୍ତି କି?
ହଁ ତାଙ୍କୁ ପୁଣି ଝିଅଟି ତାଙ୍କର ରହିଲା। ତାଙ୍କ ମା ଯିଏ ସେ କହିଥିଲେ ତ କହିଲେ ହଁ ସେପୁଅ ହଉ କି ଝିଅ ହଉ ତୁ ରଖ ତାଙ୍କୁ
ହଁ।
ସିଏ ବି କାନ୍ଦିଲେ ଯେମିତି ତାଙ୍କ ଝିଅ ସିଏ ବି ସାଙ୍ଗେ ସାଙ୍ଗେ ତାଙ୍କ ନାତୁଣି ନାଁ ରେ କିଛି ଅର୍ଥ ସେଭିଂ ମାନେ ରୁପରେ ରଖିଲେ।
ହଁ।
ଯେହେତୁ ତାଙ୍କ ଝିଅର ତିନୋ ଟି ଝିଅ ହେଲାଣି ଆଉ ଏବେ ବି ସମେ ସେ ବି ରହିବାଟା ଯୋଉ ମାନେ ଯୌତୁକକଥା ସବୁ ଯେମିତି ହଁ।
ଆରେ ଦେଖ ମାନେ ଭଗବାନ ଯାହାକୁ ଯେମିତି ରଖିବା କଥା ରଖିବେ ଖାଲି ଏମିତି ତି ନୁହଁ ଯେ ମାନେ ପୁଅ ହେଲା ତିନି ଚାରିଟା ପୁଅ ହେଇଗଲେ ସିଏ ମାନେ ବାପା ମାଆଙ୍କୁ ଭଲ ରଖିବେ ଏଇଟା ଗୋଟେ ମାନେ ଅଛି ଚାରିଟା ପୁଅ ଥିବେ ଦେଖ ଖିଲା ବେଳକୁ ବାପା ମାଆଙ୍କୁ ମାରୁଥିବେ କି ମାନେ ଯୋଉ ସବୁବେଳେ ଦୁଃଖରେ ରହୁଥିବା ଆଉ ଚାରିଟା ଝିଅ ହେଇକି ବି ଯଦି ଖୁସିରେ ରଖୁଥିବେ ସେଥିରେ ତ ଭଲ ନା ତ ଏମିତି ମାଇଣ୍ଡ ସବୁ ରଖିବା କଥା ନୁହଁ କି। ପୁଅ ହେଲା ଝିଅ ହେଲେ ମୁଁ ତ ଆଜିିକାଲି ଦେଖୁଛି ଚାରିଟା କି ପାଞ୍ଚଟା ଝିଅ ହେଲେ ବେଶୀ
ହଁ ହଁ।
ଗୋଟେ ଇଏ ଆଉ ପୁଅ ହେଇଥିବ ଦିଟା ତିନିଟା ପୁଅ ହେଇଥିବ ସାଢେ ମଦ ଖାଇକି ଆସୁଥିବ ମାରୁ କିଛି ନ ଥିବ ସେ କଣ ଭଲ। କିନ୍ତୁ ବୁଝି ପାରୁନାହାନ୍ତି ମା ସମସ୍ତଙ୍କ ମାଇଣ୍ଡ ରେ ଗୋଟେ ରହିଯାଇଛି କି ମାନେ ଇଏ ହଁ। ଯ ନ ନା ମ୍ୟାରେଜ ଟାଇମରେ ଯୋଉ ଇଏ ବ୍ୟବସ୍ଥା ହଉଛି ସେଥିପାଇଁ ସମସ୍ତେ ଟିକେ ପଛ ଘୁଞ୍ଚା ଦଉଛନ୍ତି।